ହ
ଦଶ ସେକେଣ୍ଡ ଦଶ ପଏଣ୍ଟ ବତିଶ ସେକେଣ୍ଡ ଚାଲିଛି ଉପରେ ଚାାଉଛି ଜିର ପଏଣ୍ଟ ହଁ ଭାଇ
ଆ ସେଗୁଡ଼ା ସେମିତି ଚାଲିବ କିଛି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ସେଥିପାଇଁ ଆମର ରୋପାଳ ଯିଏ ବସି ସେ ସବୁ ଆପଣଙ୍କର ସବୁ ଅସୁବିଧା ସମ୍ମୁଖୀନ ଅସୁବିଧା ସମାଧାନ କରିଦେବେ ବୁଝିପାରିଲେ ଆପଣ ସେଥିପାଇଁ କିଛି ଅସୁବିଧା ହେବେନି ତା ସମୟ ଆଇିଲ ସବୁ ଠିକ ହେଇଯିବ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ବୁଝିପାରିଲେ ମୁଁ କଣ କହିଲି
ହଁ ହଁ ମୁଁ ଜାଣିନିି ଆଉ ଗୋଟେ କଥା କଣ କହୁଥିଲି ଯେ ତମେ ଯୋଉ କହୁ ଲ ଯୋଉ ଏ ଇଏ କଣ କହୁଥିଲ ନା ଅ ସର୍ବ ନିଜ ନିଜ ଅଭିନୟ ସାରୀ ବାଉଡିଆ ଆମର ଗୋଟେ କଥା କଥା ଏଇ କଥାରେ ଆମର ଗୋଟେ ଓଡିଆରେ ବି ଢଙ୍ଗ ଅଛି ଯେମିତି କିି ଆ ବର୍ତ୍ତ୍ୟ ପରେ ଦେହ ଧାରି ହୁଁ ହୁଁ ହଁ ଭଗବାନ ହେଲେ ବି ମରଇ ମାନେ ହ ଦେବତା ହେଲେ ବି ମରଇ ମାନେ ଯିଏ ମତ୍ୟ ପୁରରେ ଜନ୍ମ ଗ୍ରହଣ କରିବ। ହ ସିଏ ମରିବ ତାର ମରିବାଟା ସୁ ସୁନିଶ୍ଚିତ ଜନ୍ମ ଅଛି ମାନେ ମୃତ୍ୟୁ ଅଛି ସେମିତି ବର୍ତ୍ତପୁରରେ ଭଗବାନ ଜନ୍ମ ନେଲେ ବି। ତାଙ୍କୁ ଦିନେ ନା ଦିନେ ମରିବାକୁ ପଡିବ ଦେହ ତ୍ୟାଗ କରିବାକୁ ପଡିବ। ସେଥିପାଇଁ ତ ସେଥିପାଇଁ ଅ
ହଁ ଭଗବାନ ଶୁଣନ୍ତୁ ଭଗ ଭଗବାନ ଯେତେ ଭଗବାନ ହେଲେ ବି ସିଏ ସମସ୍ତଙ୍କ ଠାରୁ ଜଗତ ର ବଡ ହେଲେ ବି ସିଏ ବି ଦିନ ନିଜେ ତାଙ୍କ ଦେହକୁ ତ୍ୟାଗ କରିକି ପଳେଇଛନ୍ତି। ସେଥିପାଇଁ ବା କେହି ରହିନାହିଁ ରହିବେ ନାହିଁ ରେ ଭଗରୁ ଭଗ ରଙ୍ଗ ଭୂମି ତଳେ। ସବ ନିଜେ ନିଜେ ଅଭିନୟ ସାରି ବାହୁଡିବା କାଳ ବଳେ ସେଇଟା ବୁଝାନ୍ତୁ ଆପଣ କଣ?
ନାଇଁ ସେଇଟା ହେଲା ଦେଖନ୍ତୁ ଯିଏ ବି ଜନ୍ମ ନେଇଛି ହୁଁ ହୁଁ ତାର ମୃତ୍ୟୁ ଟା ଥୟ ମାନେ ଜନ୍ମ ଅଛି ମାନେ ମୃତ୍ୟୁ ଅଛି ତ ଦେଖନ୍ତୁ ସ ମାନେ ସମସ୍ତେ ଆସୁଛନ୍ତି କିଛି ନା କିଛି ଅଭିନୟ କରିବା ପାଇଁ କିଛି ନା କିଛି କିଛି ସମ୍ପର୍କ ନିଭେଇବା ପାଇଁ କିଛି କାମ କରିବା ପାଇଁ ଭଗବାନ ତାଙ୍କୁ ପଠେଇଛନ୍ତି ଏଇ ମର୍ତ୍ତ୍ୟ ପୁର।
ନିଶ୍ଚୟ ନିଶ୍ଚୟ।
କିଛି କିଛି ଦାୟିତ ଦେଇକି ଯୋଉଟା କି ସେ ସାରିବେ ତାପରେ ହିଁ ଯିବେ।
ହଁ ନିଶ୍ଚୟ କୁହନ୍ତୁ? ହ୍ୟାଲୋ।
ହଁ କହୁନାହାନ୍ତି?
ନା ନା ମୁଁ କହିଲି କହୁଥିଲେ ବା କଣ ଆପଣ ହୁଁ ହୁଁ।
ନାଇଁ ମୁଁ ଏଇ କହୁଥିଲି ଦେଖନ୍ତୁ? ଭଗବାନଙ୍କର ସରଣରେ ପଶିଯିବା ସେଇଟା ସବୁ ଠୁ ଦୁନିଆରେ ଭଲ କଥା। ଆମ ହାତରେ କଣ ଅଛି ଆମ ହାତରେ କିଛି ନାଇଁ କ ଯେତେବେଳେ ତମ ହାତରେ କିଛି ନାହିଁ ତମେ କିଛି କରିପାରିବ ନାହିଁ। ସେତେବେଳେ ଭଗବାନଙ୍କ ଉପରେ ଛାଡ଼ ଦବ ଭଗବାନ ଯାହା କରିବେ ଭଲ ହିଁ କରିବେ। ତ ଭଗବାନଙ୍କ ପାଖରେ ନିଜକୁ ସମର୍ପିତ କରିଦବ କି ପ୍ରଭୁ ମୁଁ ତମର ଯାହା କରିବ ତମେ କରିବ। ଭଲ ପାଇଁ ହିଁ କରିବ ମୋର ତ ମୁଁ ତମ ଉପରେ ସବୁ ଛାଡିଦେଲି ତମେ ଯାହା କରିବ।
ହଁ ସେ ଆପଣ ଯୋଉ ଏବେ ଯୋଉ ପଇସା ଟା ଆସିବ ଆପଣ ମୋତେ ଉ ମୋ ପା ଯେହେତୁ ଅର୍ଥ ବହୁତ କମି ଯାଇଛି ଆପଣ ମତେ ଶହେ ଦଶ ଟଙ୍କା ଦେବେ। ବୁଝି ପାଇଲି।
ହଁ ସେ ଶହେ ଦଶ ଟଙ୍କା ମୋ ସାଙ୍ଗର ଗୋଟେ ଦରକାର ଆସେ। ସେ ଥିଲା ତ ମୁଁ ସେଥିପାଇଁ ତାକୁ ପଠେଇଦେଲି।
ଅନେକ ଏକ ଦିନ ହେଇଗଲାଣି ସେଥିପାଇଁ ମୁଁ ଆପଣଙ୍କୁ କହୁଛି ସେଇ ଦଶ ଦଶ ଟଙ୍କାରେ ମୁଁ ଆପଣଙ୍କ ଉପରେ ଚିର ଉପକୃତ ହେବି। ଆଉ ଯୋଉ ଏଇ ଯୋଉ ପଇସାଟା ଆପଣଙ୍କର ଆସିବ ବୁଝିପାରିଲେ ଏଇ ଯୋଉ ପଇସାଟା ଆସିବ। ଆପଣ ଯଦି ଦୁଇ ହଜାର ବାଇଶ ରୁ ଅଧିକା ଆସିଲା ଆପଣ ମତେ ତିନି ହଜାର ପାଖାପାଖି ଯଦ ଆସିଲେ ଆପଣ ମତେ କେତେ ଦେବେ।
ସେଥିରେ କିଛି ନାହିଁ ଦେଖନ୍ତୁ ମୋର ଗୋଟେ ସାଙ୍ଗର ବିବାଘର ଯେହେତୁ ଅଛି ମୁଁ କିଛି ଖର୍ଚ୍ଚ। କରିବା ପାଇଁ ମୋ ପାଖରେ ଟଙ୍କା ଟା ବି ପଇସା ନାହିଁ। ତ ମୁଁ ସେଥିପାଇଁ କିଛି ସଞ୍ଚୟ କରିବାକୁ ଚାହୁଁଛି। ତାପରେ ଦେଖାଯାଉ ଯଦି ରହିଲା ଆପଣଙ୍କୁ କିଛି। ଏଇ ସହଯ କରିବି ସାହାଯ୍ୟ କରିବି ଆଉ।
ଆମାନମର କେତେ କଣ ଯୋଉ ଇଏ କରିବାକୁ ଚାହୁଁଛନ୍ତି। ମ କେତେ ଆମର ରଡଖିବାକୁ ଚାହୁଁଛନ୍ତି ଯେତିକି ହେଲେ ମୋ ବାହାଘ ଖର୍ଚ୍ଚ ହବ।
ଦିଇ ହଜାର ଅଢେଇଶରେ ଭିତରେ ଯଦି ପଳେଇ ଆସନ୍ତା ତାହେଲେ ମତେ ଭଲ ଲାଗନ୍ତା।
ଭଲ ଲାଗନ୍ତା ଯେ ସମସ୍ତଙ୍କୁ ଭଲ ଲାଗନ୍ତା ଆଉ ଇଏ ଯେ ଇଏ ସବୁ ବହୁତ। ଭଲ କାର୍ଯ୍ୟ କରୁଛନ୍ତି ଯେମିତି। କିଛି କିଛି ଖର୍ଚ୍ଚ ବି ଉଠି ଯାଉଛି ଆଉ ବହୁତ ଆପଣ ଯେମିତି କହୁଛନ୍ତି ଆପଣଙ୍କର।। ଉ ସାଙ୍ଗର ବିବାହ ଅଛି ଆପ ସେଥିପାଇଁ କିଛି ସଞ୍ଚୟ କରିବାକୁ ଚାହୁଁଛନ୍ତି। ଆଉ ଆପଣ ତ ଏଟା ନ ଆସିଥିଲେ ବି। ଆପଣ ଯାହାବଲେ କରିଥାନ୍ତେ ଆପଣଙ୍କ ଉପରେ ବି ପଇସା ଅଭାବ ନାହିଁ ମୁଁ ଜାଣିଅଛି। ଆପଣ ଯୋଉ ବାଟରେ ହେଲେ ଯୋଉ ବାଟରେ ହେଲେ ଯେମିତି ହେ ଆପଣ। କରିପାରୁଛନ୍ତି ସବୁ କାର୍ଯ୍ୟ ହେଲା। ସବୁ କାର୍ଯ୍ୟ କରିକି ବି ଆପଣ ସେ କାର୍ଯ୍ୟ କରିପାରନ ଯେମିତି କିି ଆପଣ ଆପଣ ସାଙ୍ଗ ବାହାରେ। କିଛିଟା ନୂତନ ଉ ପିନ୍ଧିବା ବସ୍ତ୍ର କିଣିବେ।
ହ।
ବୁଝିପାରିଲି ହ୍ୟାଲୋ ଆପଣ ମ ଯଉ ସାଙ୍ଗ। ଆପଣ ସାଙ୍ଗ ମାନଙ୍କ ପାଇଁ ସାଙ୍ଗ ବିବାହ ପାଇଁ। କିଛି ଶୁଣନ୍ତୁ ଜ। ଜିନିଷ ପତ୍ର କିଣା କିଣି ହଉଛନ୍ତି ଆପଣ ନୂତନ ପିନ୍ଧିବା ବସ୍ତ୍ର କିଣିବେ ବୁଝିପାରିଲେ। ବସ୍ତ୍ର କିଣିବା ସହିତ ଅନ୍ୟାନ୍ୟ। ଖର୍ଚ୍ଚ ବି ଆପଣ କରିବେ ତାଙ୍କୁ ମଧ୍ୟ କିଛି ଉପହାର ବି ଦେବେ। ଆମର ସାଙ୍ଗମାନୋନ ବେଶି ସେଇଠୁ ବି ଚାରିରୁ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଇଯିବ। ଆଉ ନିଜେ ବି ନୂତନ ବସ୍ତ୍ର କିଣିଲେ ଦୁଇରୁ ତିନି ହଜାର ଟଙ୍କା ଖର୍ଚ୍ଚ ହେଇଯିବ ଆମ ସେଥିପାଇଁ। ଅଠ ର ଦଶ ହଜାର ଟଙ୍କା ଦରକାର କାହିଁକିନା ଆପଣଙ୍କର ବହୁତ ନିବିଡ଼ ସାଙ୍ଗ ସିଏ। ବୁଝି ପ ଲ କିି ମୁଆଥା। ବହୁତ ଭଲ ସାଙ୍ଗ ଆପଣ ଛୋଟ ବେଳୁ ରୁ ବିଦ୍ୟାଳୟ ରରୁ ଆଜି ପର୍ଯ୍ୟନ୍ତ ଏକା ଜାଗାରେ ପାଠ ପଢିଛନ୍ତି ଏକା ଜାଗାରେ। ହଁ ମଧ୍ୟ। ମୋ ୍ୟୁସନ ନେଇଛନ୍ତି ବା ଶିକ୍ଷା ନେଇଛନ୍ତି ଏକା ଜାଗାରେ। ଆ ତାଙ୍କ ବାପା ବୋଉ ଆପଣଙ୍କୁ ଯେମିତି ଗେହ୍ଲା କରନ୍ତି। ବୁଝିଲ ସ୍ନେହ ଦିଅନ୍ତି ଆଉ ତମ ବାପ ବୋଉ ବି। ତାଙ୍କୁ ବହୁତ ସ୍ନେହକ ଗଲାନ୍ତି ଯେହେତୁ ଆପଣ ତାଙ୍କ କାର୍ଯ୍ୟରେ ବା ତାଙ୍କ ବିବାହରେ। ଉ ସେ ଯଉ କାର୍ଯ୍ୟରେ ଡାକୁଛନ୍ତି ଆପଣଙ୍କୁ। ସେ କାର୍ଯ୍ୟରେ ଆପଣ ଯାଉଛନ୍ତି କାହିଁକି ଯାଉଛନ୍ତି। ତାଙ୍କ ଭାଇଙ୍କ ସହିତ ହଉ ତାଙ୍କ ବାପାଙ୍କ ସହିତ ହଉ ତାଙ୍କ ସହିତ ବି ହଉ ଆପଣ ଯାଉଛନ୍ତି କାହିଁକି। କି ନା ସେତିକି ଆପଣ ତାଙ୍କ ଉପରେ ବିଶ୍ଵାସ ଅଛି ସେତିକି ତମ ଉପରେ ବିଶ୍ାସ ଅଛି ଇଏ ଗଲେ ମୁଁ। କ କାର୍ଯ୍ୟ ଟା କରିପାରିବ ଆମେ ଦୁଇ ଜଣ ମିଶିକି ଆମ ଦୁଇ ଜଣ ସାଙ୍ଗ ଆମ ଦିଇ ଜଣ। ମିଶିକି ଆମେ ସବୁ ଯେକୌଣସି କାର୍ଯ୍ୟ ଆମେ କରିପାରିବୁ। ସେଇଟା ବିଶ୍ଵାସ ରଖି ଆପଣଙ୍କୁ ଡାକୁଚଛନ୍ତି ଆପଣ ନଖାଇ ନ ପିଇବି ତାଙ୍କ ସହିତ ଯାଉଛନ୍ତି। ଆପଣ ଯାଉଛନ୍ତି ସକାଳୁ ଆଠଟାରୁ ଯେହେତୁ ତମେ ସାଢେ ଏଗାରଟା ବାରଟା ବେଳୁ ଆପଣଙ୍କ। କାର୍ଯ୍ୟ ସରିକି ଆପଣ ଘ ଛକରୁ ଘରକୁ ଆସିବେ ସେହି ଟାଇମ ରେ ସେଇ ସମୟରେ। ଆପଣଙ୍କ ସାଙ୍ଗ ଆପଣଙ୍କୁ କଣ କହୁଛନ୍ତି ଯେ ମୁଁ ମୋ ଭାଇ। ମୁଁ ଭାଇଙ୍କୁ ନେଇକି ଯିବି। ଆପଣ ମୋ ସହିତ ଯିବେ କିଣା କିିଣି କରିବେ ସବୁ ଜିନିଷ ପତ୍ର କରିବେ। ଆପଣ ମନା କରୁନାହାନ୍ତି ସାରା ଯାଉଛନ୍ତି ଖାଇ ପିଇକି ଦୁଇଟାରେ ଆଉଛନ୍ତି କିୁ ଦୁଇଟାରେ ଆଉଛନ୍ତି। ଖାଇ ପିଇକି ଉଁ ବୋହୁତ ଶୀଘ୍ର ଶୟନ କରି ପକଉଚନ୍ତି।
ହଁ।
ବୁଝିପାଇଲେ। କାହିଁକିନା ଆମେ ସ ଭୋଉତ ଭୋରୁ ସକାଳୁ ଉଠିକିନା ଆପଣ ନିଜ ନିତ୍ୟକାମ ସାରିନିଏ। ଆ ଆ ପଣ କାର୍ଯ୍ୟରେ ଯାଉଚନ୍ତି କାର୍ଯ୍ୟରେ ଯାଇଁକି ଆସିକି ସବୁ କାମ
ଯେହେତୁ କାର୍ଯ୍ୟ ବେସ୍ତତା ରହୁଚି ତ ସଗ୍ ସକ୍ ରାତିରେ ଜଲଦି ନ ଶୋଇଲେ ତମେ କଣ ଜଲଦି ଉଠିପାରିବ କି ଭୋରୁ?
ହଁ ଆପଣ ଯୋଉଟା କୁ ଠିକ୍ କଥା କିନ୍ତୁ ଆପଣ କଷ୍ଟ କରିଥେବେ ସେଥିପାଇଁ ମୁଁ କହୁଛି ନେ ଏମିତିଆ କିଛି କିଛିଟା ସାଙ୍ଗ ରଖ ଯେ ତମ ସାଦ୍ ଉଁ ତମକୁ ଉଁ ଅଁ ଅସୁବିଧା ଟାଇ ଟାଇମରେ ସିଏ ସାତରେ ଥେବେ ତମ୍ ତାଙ୍କର ଅସୁ ବିଧା ଟାଇମରେ ତମେ ବି ସାଥ୍ ଦବ ଯେକୌଣସି ଅସୁବିଧା ହଉ ବୋଧେ ସେ ଖରାପ ହେଇଥିଲେ ସେ ଭଲ ହେଇଥିଲେ ବି ଉଁ ଯା
ହଁ ହଁ ସେଇଟା ଆପଣ ତ ଠିକ୍ କଇଲେ।
ଆ ଯା ବି ହେଇଥିଲେ ବି ତମେ ତମର ଉଁ ସାଙ୍ଗ ସାଙ୍ଗ ହିସାବରେ ରଇବେ ବୁଝିପାଇଲେ।
ଆଉ କଣ କହୁଚନ୍ତି ଆପଣଙ୍କ ବିଷୟରେ କୁହନ୍ତୁ।
ନା ନା ଆପଣ ଯା କହୁଚନ୍ତି ବୋହୁତ ଭଲ କଥା କହୁଚନ୍ତି ଆପଣଙ୍କର ଆପଣ ସିନା ବୟସ ଆଁ ଛୋଟ କିନ୍ତୁ ଆପଣଙ୍କ ବୋହୁତ ବୁଦ୍ଧି ଆପଣ ବୋହୁତ ଭଲ ଥିଲା ଦେଖନ୍ତୁ ଯେମିତି କୋଣାର୍କ ମନ୍ଦି ର ଯେତବେଳେ ଆମର ଗଢା ହଉଥିଲା ଲାଙ୍ଗୁଡା ନର ନୃସିଂହ ଦେବ ଆମର କରିଥିଲେ କୋଣାର୍କ ମନ୍ଦିର ସେତବେଳେ ଉଁ ପ୍ରତିଷ୍ଠା କରିଥିଲେ ସେତବେଳେ ଆଁ
ହଁ ହଁ।
ବିଶୁ ବିଶୁ ମହାରଣା ବୋଲି ଜଣେ ଏଁ କାରିଗର ତାଙ୍କ ବାରଶ ବଢେଇଙ୍କ ସହିତ ଆଁ ସେ ଉଁ କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର ନିର୍ମାଣ କରିବା ପାଇଁ ଯାଇଥିଲେ। ସେ ମନ୍ଦିରଟି ନିର୍ମାଣ କରିଦେଇଥିଲେ କିନ୍ତୁ ତାର ମୁଣ୍ଡି ମାରି ପାରିନଥିଲେ।
ହଁ।
ହେଲେ ତାଙ୍କର ପୁଅ ବିଶୁ ମହାରଣାଙ୍କ ପୁଅ ଯିଏ ଧରମା ସେ ହୁଁ ଧର୍ମପଦ ତାଙ୍କ ନାଁ ସେ ଉଁ ସେ କୋ ଉଁ କୋଣାର୍କର ମୁଣ୍ଡି ମାରିଥିଲେ। କଥାଟା ଏଇ କି ଏଇ ଥିଲା ଯେ ଯେତେବେଳେ ଧର୍ମପଦ ଛୋଟ ହେଇଥିଲା ସେତେବେଳେ ବିଶୁ ମଆରଣା ଅ ପଳେଇଥିଲେ କୁଆଡେ ଉଁ କୋଣାର୍କ ମନ୍ଦିର ଉଁ ଉଁ ଉଁ ନିମାଣ କରିବା ପାଇଁ। ତାଙ୍କ ବାରଶ ବଢେଇଙ୍କ ସଇତ କିନ୍ତୁ ବିଶୁ ମହାରଣା ଆଁ ଙ୍କ ପୁଅ ଜାନ୍ ଧରମା ଯିଏ ଦେଖିନଥିଲେ ତାଙ୍କ ବାପାଙ୍କୁ। ବାପାଙ୍କୁ ଦେଖି ନଥିଲା କି ଅଁ ବିଶୁ ମହାରଣା ତାଙ୍କ ପୁଅ ଧରମାକୁ ଦେ ଖିନଥିଲେ ସିଏ ଯୋଉ ଯେ ତେବେଳେ ତାଙ୍କ ମାକୁ ପଚାରିଲେ ମା ମୋ ବାପା କେମ୍ କିଭଳି ଦେଖିବାକୁ ମୋ ବାପା କେଉଁଠି ତ ତା ଉଁ ମା କହିଲେ ଯେ ତୁ ତ ତୋ ବାପାଙ୍କୁ ଦେଖିନୁ ତୁ ଯେ ଟି ମୁଁ ଠିକଣା କହିବି ତୁ ଯିବୁ। ତୋ ବାପାଙ୍କୁ ଚିହ୍ନିବୁ କେମତି? ତୋ ବାପା ତତେ ଚିହ୍ନିବେ କେମତି? ସେଥିପାଇଁ ସେ କଁ କଲେ ନା ତାଙ୍କ ବା ତାଙ୍କ ବାଡିରୁ ଅଁ ମ ହ ଉଁ କୋଳି ଦେଇ ପଠେଇଲେ। ଧରମାକୁ ବରକୋଳି ଦେଇ ପଠେଇଲେ ଧରମା ଗଲେ ଯେତେବେଳେ ସେଇ ଜାଗାକୁ ସେତେବେଳେ ତାଙ୍କୁ ବିଶୁ ମହାରଣା ଚିହ୍ନିଲେ କେମିତି ନା ଉଁ ବାରିର ବରକୋଳି ଯେହେ ତ ସେ ଧରିଥିଲେ ସେ ଜାଣିଲେ ତାଙ୍କ ପୁଅ ବୋଲି ତାପରେ କଣ ତାପରେ ହଁ ତାପରେ ଯେତେବେଳେ ସେ ଧରମା ମୁଣ୍ଡି ମାରିଲେ।
ହୁଁ।
ତାଙ୍କ ବାପା ତାଙ୍କୁ ମନା କରୁଥିଲେ କହିଲେ ତାଙ୍କ ରାଜା ତାଙ୍କୁ ଆଦେଶ ଦେଲେ। କହିଲେ ଯଦି ତମେ ନ ମୁଣ୍ଡି ମାରିବ ତାହେଲେ ତମ ବାରଶହ ବଢେଇ ଙ୍କ ମୁଣ୍ଡ କାଟ୍ ହବ ବିଶୁ ମହାରଣାଙ୍କ ମୁଣ୍ଡ କାଟ୍ ହବ କେମିତି କିନ୍ତୁ ଧରମା କହିଲେ ଯେ ମୁଁ ମୁଣ୍ଡି ମାରଦେବି। ଆଉ ଜଣା ପଡିବନି କିନ୍ତୁ
ହଁ
ଯେହେତୁ ରାରାଜା ନିର୍ଦ୍ଦେଶ ଦେଇ ଦେଇଛନ୍ତି ଏ ତ ଆଉ କିଛି କରି ପାରିବେନି ନା ସେଥିପାଇଁ ବାରଶହ ବଢେଇ କହିଲେ ବିଶୁ ମହାରଣାଙ୍କୁ କି ତମ ମୋ ତମ ପୁଅର ଦାଏ କି ବାରଶହ ବଡେଇର ଦାଏ ତମେ କୋଉଟା ନିଷ୍ପତ୍ତି ନବ ନିଅ। ସେଠୁ ବାର ସେଠୁ କଣ କଲେ ନା ବି ବିଶୁ ମହାରଣା ହୁଁ ତାଙ୍କ ପୁଅ କୁ କହିଲେ ଧରମାକୁ ମୁଣ୍ଡି ମାରିଲା ମୁଣ୍ଡି ମାରିଲା ପରେ ସେ ହଉ ଉଛି ଲୁଁ ଚନ୍ଦ୍ରଭାଗା ନଈକୁ ଡେଇଁ ପଡିକି ନିଜ ଆତ୍ମ ଉ ଧର୍ମପଦ ନିଜ ଆତ୍ମହୂତି ଦେଲେ ବୁଝିଲ ଏ କଥାଟି ତ। ସେମିତି ସାନ ସିନା ଦାନତା ମହାନ। ତମେ ସାନ ସିନା ତମର ବୁଦ୍ଧି ବହୁତ ଭଲ ହଉ ହଉ।